ହାଲୋ।
ହଁ ଆଉ ଆପଣ ବ ଇଏ କଁ ଆଉ ଆପଣ କଣ ଗୀତ ଗାଆନ୍ତି କି?
ଗୀତ ଗାଉଥିଲି ମାନେ ଯେତେବେଳେ ସ୍କୁଲରେ ପଢୁଥିଲି ଯେବେଠୁ ସ୍କୁଲ ଟେନଥ୍ ସରିଲା ସେବେଠୁ ଆଉ ଗୀତ ଗାଉନି।
ମାନେ ଆପଣଙ୍କ ସ୍ୱର ଟା ବହୁତ ସ୍ପୁରିଲା ସେଇଥିପାଇଁ ପଚାରିଲି।
ସେ ଗାଉ ଥିଲି ଆଗୁରୁ। ଇଏ ଆଉ ଗାଉନି।
ଆପଣଙ୍କ ଗାଁରେ ଯୋଉ କୋଉ ଧାନ ଏବେ ତ ଏବେ ତ ମାନେ ଖରା ସି ଜିନିବ ଏବେ ଏଇଟା ଚାଲିଲା ଆମର କେତେ ଜୁନ୍ ମାସ ଚାଲିଲା ମାନେ ବର୍ଷା ଷ୍ଟାର୍ଟ ହେଇଯିବ ଆଉ ସେପଟେ ଆପଣଙ୍କର ଏବେ କହି ଇଏ ଧାନ ଦ ଆଉ। ଥିବ ଏ। ହଉ ଆମ ଗାଁ ରେ
ଆମର କଣ ହୁଏ ଗାଁ ରେ ଯେତେବେଳେ ମାନେ ଆଷାଢ ମାସ ଆସିଯାଏ ରଜ ସରିବ ତାପରେ ଯେବେଠୁ ବର୍ଷା ହବ ରଜ ପରେ ମାନେ ଏଇ ଜୁନ ର ଲାଷ୍ଟ ଆଡକୁ ଯୋଉ ବର୍ଷା ଟା ହବ। ସେଇ ବର୍ଷାରେ କଣ ହୁଏ ନା ଆମର ଧାନ ପକା ହୁଏ ମାନେ ସେ ଧାନ ଟାକୁ କଣ ହୁଏ ଗୋଟେ ବସ୍ତାରେ ପୂୁରଇକି ଉ ପୋଖରୀରେ ନେଇ ପକେଇ ଦେଇଥାନ୍ତି। ତ ସେଥିରୁ ଦି ଚାରି ଦିନ ପରେ ଦି ଦିନ ଧଥର ଗଜା ସବୁ ବାାହାରାଇଥାଏ ଛୋଟ ଛୋଟ ତ ସେଇଟାକୁ କଣ କରନ୍ତି ନା। ମ ଷ୍ଟାର୍ଟିଂ ପଏଣ୍ଟ ଟା ମେ ଏବେଠୁ ବର୍ଷାଠୁ ଆରମ୍ଭ ହବ ଗଟୁ ଧାନ ପକା ହବ ତାପରେ ଧାନଠୁ ସବୁ ଗଜା ବାହାରିଥିବ ସେ ସେଇ ଧାନ ଟାକୁ କଣ କରନ୍ତି ନା ଗୋଟେ ବିଲରେ ସେଟାକୁ ଆଗରୁ ଆଗରୁ ତ ଏବେ ତ ଟ୍ରାକ୍ଟରରେ ହଳ ହେଇଯାଉଛି। ଆଗରୁ ଆମର ସୁ ଲଙ୍ଗଳରେ ହଳ ହୁଏ ଆମେ ବି ଦେଖିଛୁ ଆଉ କଣ ହୁଏ ନା ସେଠି ଗୋଟେ ମହି ଦିଆ ହୁଏ ମହି ମିନ୍ସ ମାନେ ଯୋଉ ଶିଡି ଯେମିତି ଆମର ସେମିତିଆ ସେ ଜିନିଷ ଟା କିନ୍ତୁ ଏତେ ଚଉଡା ନଥାଏ ଛୋଟ ଥାଏ ଛୋଟ ଥାଏ ସେଇଥିରେ କଣ ହୁଏ। ନା ସେଇଟାକୁ ମାନେ ଟଣା ହେଇକି ବିଲ ଟାକୁ ସାଇଜ କରା ହଏ ଧର ହଳଟା ହେଇଗଲା ପରେ ସବୁ ଉଚ୍ଚ ଖାଲ ହେଇଯାଇଥାଏ ନା ତ ସେଇଟାକୁ ଆଗରୁ ଦିଆ ହୁଏ ଆମେ କଣ କରୁ ତା ଉପରେ ବସିଯାଉ ବସିଯାଉ ଟିକେ ଟାଣିଲା ଲୋକ ଟାଣିବ ଆଉ ଆନନ୍ଦ ଆଉ। ଏଇଆାଉ ତାପରେ ଏ ସେଇଟା ସାଇଜ ହୁଏ ତାପରେ ସେଇଠି କଣ ହୁଏ ନା ଯୋଉ ଧାନ ଗଜା ହେଇଥିବ ସେଇଟା ପକା ହୁଏ ସେ ଧାନଟା ଧାନଟା ପକା ହୁଏ। ସେଇଟା କିଛି ଦିନ ପରେ ତାର ଧୀରେ ଧୀରେ ଘଣା ହେଇଯିବ ମାନେ ଗଛ ହେଇଯିବ ଛୋଟ ଛୋଟ ତଳା ହେଇଯିବ ସବୁ ଛୋଟ ତଳା ହେଇଯାଏ ତାପରେ ଅଲଗା ବିଲ ସବୁ ହଳ ହେଇକି ସାଇ ସାଇ ରହିଥାଏ। ଏଇ ତଳା ଗୁଡା ସବୁ ଉପଡା ହେଇକି କଣ ଏଇ ତଳା ସବୁ ଉପଡା ହେଇକି ଯିବ ସେଇଟା ପୁଣି ଗୋଟେ ଗୋଟେ ହେଇକି ରୁଆ ହୁଏ ଆମର ଏଇଟା ଏଇଟା ଗୋଟେ ଅଳ୍ପ ଅଳ୍ପ ବିଡା ବିଡା ହେଇକି ଯିବ ଏଇଟା ବିଡା ବିଡା ହେଇକି ଯାଇକି। ଏ ସେ ବିଲରେ ସବୁ ଗୋଟେ ଗୋଟେ ହେଇକି ଧାଡି ଧାଡି ହେଇକି ତାକୁ ରୁଆହବ ରୁଆ ହେଲା ପରେ ତାପରେ ଯଦି ବର୍ଷା ନହେଲା ଧାନ ଗଛ ଗୁଡା ମରିଯିବ ନା ତ ଆମର ସେଠି ନଦୀ ଅଛି ପାଖରେ ସେଠୁ ସେଠୁ କଣ କରନ୍ତି ନା କଳା ପକେଇକି ପାଣି ସବୁ ବିଲକୁ ସବୁ ମଡେଇ ଦିଅନ୍ତି ଗଛ ମରିଯିବ ବୋଲି ତାପରେ ସାର ଏବେ ତ ଆଗରୁ ଏତେ ସାର ପଡୁନଥିଲା ଆଗରୁ ବହୁତ ଖତ ପଡୁଥିଲା ଏବେ ଖତ ତ ନାହିଁ। ଆ ବି ସାର ବି ପଡୁଛି ଅଳ
କୋଉ ସାର ପଡୁଛି।
ୟୁରିଆ ପଡେ ଆଉ ଗ୍ରୋମ ଆଉ ଗୋଟେ କଣ ସେଇଟା ଡିଏପି ଆଉ ଆଉ ଗୋଟେ ମାନେ ଏଇ ଯୋଉ ଘାସ ସବୁ ହେଇଯାଇ। ଥ ବୋଲି ବିଲ ହିଡ଼ରେ ହିଡ଼କୁ ବି ସାଇଜ କରନ୍ତି ତାପରେ ହିଡ଼ରେ କଣ କରନ୍ତି ନା ଘାସ ମରା ଗୋଟେ ମେଡିସିନ ମିଳେ ତୁ ସେଇଟାକୁ ସ୍ପ୍ରେ କରନ୍ତି ଘାସ ମାନେ ମରିଯିବ ନହେଲେ ବିଲକୁ ତ ଯାଇ ହବନି ନା ଅରମା ମରମା ହେଇଯାଇଥିବ ଆଉ। ଅ ତାପରେ ଯେତେବେଳେ ପୋକ ଲାଗିଯାଏ ଗଛରେ ସେଟା ଗୋଟେ ମେଡିସିନ ମିଳେ ସେଟାକୁ ସ୍ପ୍ରେ ବି ହୁଏ ମାନେ ଧାନ ଗଛରେ ପୋକ ଲାଗିବନି ବୋଲି ଆଉ ଯୋଉମାନେ ରୋୋଇବା ପାଇଁ ଯାଆନ୍ତି ସେମାନେ କଣ ଯେତେବେଳେ ପାଣି ଥିବ ବହୁତ ସେତେବେଳେ ରୁଆହବ। ମାନେ କେତେ କେତେ ପାଣି ଥାଏ ନ ରହିଲେ ଶୁଖିଯିବ ଆଉ ସେତେବେଳେ ଯେତେବେଳେ ରୁଆ ହୁଏ ସେମାନେ ଯେତେବେଳେ ଯାଆନ୍ତି ବିଲରେ ଆମର ଖାଇବା ଯାଏ ବିଲକୁ ମାନେ ଆଉ ଆସିବେନି କାଦଉ ବାଦୁ ହେଇଯାଇଥିବେ ଆସନ୍ତିନି ଆଉ ତାପରେ ଖାଇବା ଯାଏ। ସେମାନଙ୍କ ପାଖକୁ ସେମାନେ ସେଇଠି ଖାଇବେ ସେଇଠି ପୁଣି ରାନ ର ଧାନ ଫାନ ସବୁ ରୁଆ ରଗ କରିକି ତାପରେ କେହି ଆସିଲା ବେଳକୁ ଗେଣ୍ଡା ଗେଣ୍ଡା ସବୁ ଗୋଡ କାଟି ଦେଇଥିବ ଆମର ସେଟେ ଜୋକ ଥାନ୍ତି ସବୁ ଗୋଟେ ସେଗୁଡା ସବୁ ଲାଗିଯାଇଥିବ। ପୁରା ବ୍ଲଡ଼ ପୁରା ପିଇଯିବେ ସେଗୁଡା ବିଲରେ ବହୁତ କଷ୍ଟ ମାନେ ଧାନ ଚାଷ କରିବା ଟା ମାନେ ଏତେ କଷ୍ଟ ତାପରେ ସେଇ ଗଛ ଯେତେବେଳେ ଧୀରେ ଧୀରେ ବଡ ହେଇଯାଏ ସେଠୁ କଣ ତାପରେ କଣ ହୁଏ ନା ତାର ଟାଇମ ଥାଏ ନଭେମ୍ବର ଡିସେମ୍ବର ମାସ ଆଳକୁ ଡିସେମ୍ବର ବେଳକୁ ସେଇଡା କଟା ହୁଏ କଟା ହୁଏ କେମିତି ନା ଆମର ସେଗୁଡା ସବୁ ଆମ ଗାଁରେ ଏତିକି ଆମର କଣ ନା ନା ଚାଷ ଘରେ ଘରେ କରନ୍ତି ସମସ୍ତେ ଆଉ ଯାହା ହଉନ ହଉ ଧାନ ଚାଷ ସମସ୍ତେ କରନ୍ତି ଆଉ ଯିଏ ପାଠ ପଢିଥାଉ ନ ବି ପଢିଥାଉ ଯୋଉମାନେ ବାହାରେ ବି ଥିବେ ସେମାନେ କିବେ ଆମ ଧାନ ଗଟା ବେଳକୁ ଗାଁକୁ ଯିବେ ମାନେ ଏଠି ଆସ ଧାନ କାଟିବେ ଧାନ କାଟିକି ତାକୁ ଅ ଶୁଖାନ୍ତି ଯିଏ ନ ଶୁଖିଥାଏ ସେ ବିଲରେ ଶୁଖେଇ ଦିଅନ୍ତି ଶୁଖେଇକି ତାପ ତାକୁ ବିା ବିଡା ବାନ୍ଧିକି ବାଉଙ୍ଗି ସବୁ ନେଇକି ବୋହି ବୋହିକି ଆଣନ୍ତି ମାନେ ସବୁ କାଧେଇ କାଧେଇ ଆମ ଗାଁରେ ଯେତେ ଲୋକ ସମସ୍ତେ ଆଣିବେ ସେଇଟା ଗୋଟେ ଖଳା ଆମର ହୁଏ ଖଳା ହୁଏ ଖଳାରେ ଗୋଟେ ମେରି ବୋତା ହୁଏ ମେରି ମାନେ ଗୋଟେ ବଡ ଗୋଟେ ବାଉଁଶ ଭଳିଆ ଗୋଟେ କାଠଟେ ସେଇଟା ଗୋଟେ ପୋତା ହେଇଥାଏ ତାପରେ ସେଇଟା ଖଳା ଯେବେଠୁ ଆମର ହୁଏ ସେ ସେବେଠୁ ଆମର ଖଳାରେ ଡେଲି ଭୋଗ ଦିଆହବ ସବୁଦିନ ସନ୍ଧ୍ୟା ବି ଦିଆହବ ଆ ତାପରେ ଧାନ ଯେତେବେଳେ ଖଣାକୁ ଆସିବ ସେତେବେଳେ ଗଦା ଦିଆ ହୁଏ ଧାନ ଧାନ ଗଦା ହୁଏ ସବୁଦିନ ଜ ବି ହୁଏ ତାପରେ ଧାନ ବାା ହୁଏ ବାଢା ହୁଏ ଗରେ ନା ଆମର ଆଗରୁ ଇଏ ଥାଏ ଉଁ କଣ କ ଶାରିଟା ଖୁଣ୍ଟ ପତା ହବ ଯେମିତି ସିଡି ଆମର ସେମିତି ସିଡି ଭଳିଆ ଆଉ ଗୋଟେ ଚଉଡାଟେ ମାଗଣ ବୋଲି କୁହନ୍ତି ସେଇଥିରେ ଆମର ଧାନ ବାଡ ହୁଏ ତାପରେ ଧାନ ସବୁ ଘରକୁ ଆସିବ ଯୋଉ ଦିନ ଲାଷ୍ଟ ଧାନ ଆମର ଘରକୁ ଆସିବ ସେଇଦିନ ଆମର ହୁଁ ଫଳାରୁ ହୁଁ।
ଯୋଉ ଆପଣ ଆପଣ କହିଲେ ନା ଧାନ ଟା ଯୋଉ ଇ ହୁଏ ଯୋଉ ମୁଁ ଆମର ବି ଗାଁ ରେ ହୁଏ ମୋର ମାମୁଁ ଘର ଗାଁ ଆଉ ମୋ ନିଜ ଗାଁ ରେ ନା। ମୋର ମାମୁ ଘର ଗାଁ ଟେ ଜଗତସିଂହପୁର। ଆଉ ମୋ ବାପର ଗାଡି ଟ ହଉଛି ଢେଙ୍କାନାଳ ମାନେ ଆମର ହଉଛି ଏଠି ମହୁଲ ପାଳ ଯୋଉ କାମାକ୍ଷାନଗର। ତ ଆମର ଯେମିତି ମୋ ବାପା ହଉଛନ୍ତି ପାଞ୍ଚ ଭାଇ ତିନି ଭଉଣୀ ଜେ ଜ ଜାଗାରେ ଯିଏ ସବୁ ରହିଗଲେ ତ ମାମୁଁ ଘରେ ବି ମାମୁଁ ମାନଥିଲେ ମୋର ଯେତିକି ମନେ ଅଛି ମୁଁ ବି ଛୋଟ ଥିଲା ବେଳେ ମାମୁଁ ଘରେ ମୁଁ ବି ବିଲକୁ ଯାଏ ଦେଖିବା ସବୁ ସେଠି ସବୁ ଆମର ଧାନ ହୁଏ ଇଏ ହୁଏ ଆଉ ଦେଖିଛି କିନ୍ତୁ ଆମ ବାପାଙ୍କର ଗାଁରେ ଆମର କଣ ଭାଗିଚଷୀକୁ କଣ ଦିଆ ହୁଏ ସେମାନେ କିନ୍ତୁ ସେ ଭାଗିଚଷୀରେ ଟିକେ ଅସୁବିଧା ଏତିକି ହୁଏ ମୁଁ ଜାଣିଛି କି ସେମାନେ ଠକି ଦିଅନ୍ତି। ଆ ସତ ନା?
ହଁ ସତ।
ହଁ ତ ମାଗି ଯେ କି ଆମର ଗାଁରେ କଳା ଚାଉଳ ଗୋଟେ ହୁଏ ଗୋଟେ ଚାଉଳ ପୁରା ବାସିନା ଚାଉଳ ବାସୁମତିୀ ଭଳିଆ ଛୋଟ ଛୋଟ ବହୁତ ଟେଷ୍ଟ ସେଟା ତ ସେଇଟା କଣ କରନ୍ତି ଆମର ମାନେ ମୋ ବାପା ପଢଡାକ ସେ ଭାଗ ଭାଗ ହେଇଯାଇଛି ତ ସେ କଣ କରିବେ ଯାହାର ଯେତିକି ଭାଗ ସେ ତାଙ୍କ ଭାଗିଚଷୀକୁ ଦେଇଥିବେ ସିଏ ଯେତିକି ପଳଥିବ ଧାରିକି ଆସିବେ ଆପଣ ଏଇଟା ଯୋଉ କହିବେ ଭଲ କଥା ଟା କି ଯେତେବେଳେ ଧାନ ଇଏ ହୁଏ ସେଇ ସମୟ ସମସ୍ତେ ଆସନ୍ତି। ଛୁଟି ନେଇକି ତାମାନେେ ଆସ ପଡୁଥିବ ସମାରେ ହଁ ଏଇଟା ଗୋଟେ ବହୁତ ବଢିଆ ଜିନିଷ ଶୁଣି ମତେ ବହୁତ ଖୁସି ଲାଗିଲା ସମସ୍ତେ ସେ ଯାହାନ୍ତି ଗାଓଁ କ ଗଡ ଗଡେ ଏତେ ସୁନ୍ଦର ଜିନିଷ ସେତିକି ସିନା ହେଇପାରିଲେ ହବ ଘର ଲୋକ ସବ ବୋ କ ନେଇପାରିବ ଆଉ କାରଣ ଆମେ ଦେଖନ୍ତୁ ଆମେ ମଣିଷ ଆମେ ଏଇଠୁ ହିଁ ଜନ୍ମ ହେଇଛୁ ଆମ ଜନ୍ମଟା ଏଇଠୁ ହିଁ ନୁହେଁ କି ଆମର ଏଇ ବିଲରୁ ଧାନ କରିବୁ ପନିପରିବା କରିବୁ ଖାଇବୁ। ବଞ୍ଚିବୁ ତାପରେ ଆସ୍ତେ ଆସ୍ତେ ଆସ୍ତେ ସହର ହେଲା ସହରକୁ ଆସୁଛୁ।
ନାଇଁ ନାଇଁ ଆମର କଣ ହଉଛି ନା ମେନ୍ ହଉଛି ଧ୍ୟାନ। କାରଣ ଚାଉଳ ଆମକୁ ଯେତେ ବି ମିଳୁ, ଆମେ ଯେତେ ବି କିଣିକି ଆଣୁ, ଚାଷ ହେଲେ ତ ଚାଉଳ ଆମେ ପାଇବୁ ନା। ଧାନ ହେଲେ ଚାଉଳ ପାଇବୁ ନା ଆଉ କେମିତି ପାଇଵୁ ଚାଉଳ ଚାଉଳ ଟା କେମିତି ଚାଉଳ ତ ତିଆରି ହଉନି ନା ଧାନ ହେଲେ ତ ଚାଉଳ। ତ ଧାନ ଚାଷ ଟା ମାନେ କରିବା ଦରକାର। ଏବେ ପିଲା ସବୁ କଣ ବାହାରକୁ ପଳେଇ ଯାଉ ନାହାନ୍ତି ମାନେ ଯେ କିଣିକି ଖାଇଦବା। କିଣିକି ଖାଇକି ଦଉଛନ୍ତି ଜଣ। କିନ୍ତୁ ଆମ ଗାଁ ରେ ଏବେବି ମାନେ ଧାନ ଚାଷ ଟା ମାନେ କମ୍ପଲସରୀ, ସମସ୍ତେ କରିବେ।
ନା ଓଡ଼ିଶାରେ, ଓଡ଼ିଶାରେ ସବୁ ଗାଁ ରେ ସେଇଆ।
ହୁଁ।
ସବୁ ଗାଁରେ, ଧାନ ଟା ଯେମିତି ହେଲେ ଘରେ ରୁମ୍ ଭିତରେ ରହିଥିବ। ଆମର ଗୋଟେ ରୁମ ଥିବ ସେଇଠି ଗୁଡ଼ାଏ ଧାନ ବସ୍ତା ଥିବ। କିନ୍ତୁ ଏଆ ହଉଛି କଥା ଯିଏ, ମାନେ ରହୁଛନ୍ତି ବେଶୀ ଗାଁ ସହିତ, ଯୋଉ ଭାଇଟି ବହୁତ ଆଟାଚ୍ ରହୁଛନ୍ତି, ମୁଁ ଯେତିକି ଜାଣିଛି ଧାନ ବସ୍ ବିକି ଦିଅନ୍ତି ମଣ୍ଡିରେ ଯାଇକି। ମଣ୍ଡିରେ ନେଇ ବିକି ଦିଅନ୍ତି। ପଇସା ଆସିବା ପାଇଁ, କଣ ଏତେ ତ ଧାନ ହବ, ସେତିକି ସିନା ଘରେ ମେମ୍ବର ଥିଲେ ବାଣ୍ଟିକି ନେବେ, ଆଉ ତାପରେ ଆମ୍ ତାରେ ବାଣ୍ଟିକି ନେବା ପାଇଁ ସୁବିଧା ବି ଥିବା ଦରକାର, ଯେ ଗାଁରେ ରହିବ ସେ ଭଲ ଟେ ସୁବିଧା ପାଇବ। ପନିପରିବା ଚାଉଳ ଭଲ ଖାଇବ, ଦୂରରେ ରହିବା ଲୋକ ତ ବାଧ୍ୟ କିଣିବା ପାଇଁ ଆଉ। କଣ କରିବେ ସିଏ। ଏତେ ଦୂରରୁ, ଆଉ ନବା ଆଣିବା କରିବି ଆଉ, ଖାଇବା ପାଇଁ ଆଉ।
ହଁ। କିନ୍ତୁ ଧାନ ଚାଷ ଟା ସମସ୍ତେ କରିବା ଦରକାର। କା
ହଁ।
ବନ୍ଦ୍ ହେଇଗଲେ ମାନେ ଆଗକୁ ପ୍ରୋବ୍ଲେମ୍ ହି ହବ। ଧାନ ନଥିଲେ ଚାଉଳ ଆସିବେ କେମିତି। ଲୋକ ଖାଇବେ କଣ?
ଆମର ତ ଓଡ଼ିଶାର ମୁଖ୍ୟ ହଉଛି ଚାଉଳ। ଆମର ଆମ ଓଡ଼ିଶା ଫେମସ୍। ପ୍ରସିଦ୍ଧ ହଉଛି କେବଳ ଚାଉଳ ପାଇଁ। ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା। ଅ ମହାରାଷ୍ଟ୍ରରେ ହେଲା, ମହାରାଷ୍ଟ୍ରରେ କଣ ଡାଲି ଭଲ ହୁଏ ନା। କଣ ବୋଧେ ଏମିତି କଣ, ଆ ନା କଣ ତାର ଫଳରେ କମଳା ହୁଏ, ଆମ ଓଡିଶା କେବଳ ଚାଉଳ
ହଁ ଓଡ଼ିଶା କେବଳ ଭାତ ଡାଲମା ପାଇଁ ପ୍ରସିଦ୍ଧ।
ହଁ ଆଉ ଆମର ଏ ଆମର ଏଠି କେତେ ପ୍ରକାର ଧାନ ଅଛି। ଦଶ ଆଠ ନଅକାର ଦଶ ପ୍ରକାର
ହଉ ହଉ ରଖ ରଖନ୍ତୁ।
ହଉ ତାହେଲେ ରଖୁଛି ପରେ କଥା ହେବି ଆଉ।